ହାଲୋ।
ହଁ କୁହ।
ହୁଁ
ତମେ ଯାହା କଥା ହବ ତାଙ୍କୁ କ - ଇନଫର୍ମ କରିଦବ ଓକେ। ମୁଁ କହିବି ସେଥିରେ ଓକେ ହଁ କୁହ କଣ କରୁଚ?
ହୁଁ ଏବେ ବସିଥିଲି।
ଆ
ଘର କାମ ସାରିକି ବସିଥିଲି ଖାଇଥିଲି ଭାତ ଆଉ ଭାତ, ଡାଲି, ଆଉ ଗୋଟେ ରାଇତା ହେଇଥିଲା।
ଓହୋ।
ମୁଁ ସେ ରୋଷେଇବାସ ଶିକିନି।
ହୁଁ ତମେ ତ ବାହାରେ ରହୁଥିଲ ପଢୁଥିଲ କି? ହଁ ସେଇଥି ପାଇଁ ଆଉ। ଉଁ -ଘରେ ଥିଲେ କରିଥାନ୍ତ ଖାଇବା ପିଇବା। ହେଲ୍ପ୍ କରିଥାନ୍ତା ଏବେ ତ ଘରେ ଅଛ ତ ଆଉ ଯିବନି ବାହାରକୁ?
ନା -ନା।
ଏବେ- ଏବେ ପରଠୁ ଖାଇବା ଶିଖିବ ଆଉ।
ଏବେ ବନେଇବା ହୁଁ -ମୁଁ କେବେ ମୋ ଘରେ ହେଲ୍ପ କରେନି।
ହଁ ତମେ ବାହାରେ ଥିଲ ନା କେମିତି ହେଲ୍ପ୍ କରିବ ଏବେ -ଏବେ କିନ୍ତୁ ଆଇଲଣି କରିବ ନା ଝା ଟିକେ ଓଳେଇଦବ ଖାଇବା ଟିକେ କରିଦବ ପରିବା ନହେଲେ କାଟିଦବ।
ମତେ ପରିବା କାଟି ଆସେନି ଆଉ ମୁଁ ଯଦିକା କାଟିବି ଆଉ ମୁଁ ଗୋଡ ହାତ କାଟିକି ଥୋଇଦେବି।
ହଁ ମୋର ତ ସେୟା ଆଉ ମୁଁ -ମୁଁ-ମୁଁ ନା ମାନେ ମୁଁ ଛୁରୀରେ କାଟିଦେବି ମୋ ଛୁରୀରେ କାଟିଦେବି କିନ୍ତୁ ପନିକିରେ କାଟି ପାରିବି ମୁଁ ଆଜି ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ଯେ ଯେତେଥର ବି ପନିକି ଧରିଚି ମୋ ବୁଢା ଆଙ୍ଗୁଠି ଦି ପଟର ବୁଢା ଆଙ୍ଗୁଠି ନହେଲେ ବିଶି ଆଙ୍ଗୁଠି କାଟି ଦେଇଥିବି।
ଅ- ସେଇଟା ମତେ କାଟି ଆସେନି।
ସେଇ ପନିକିରେ କଣ କହିଲ ମଝି ଦାଢ ଟା ବହୁତ୍ ଇଏଟା ନା ସାର୍ଫ ସେଥିପାଇଁ।
ହଁ ଇଂଲିଶ କୁହନି ଓଡ଼ିଆ କୁହ ହେଲା।
ହଁ କହୁନି- କହୁନି। ମାନେ ଯଉ କଣ ଦାରୁହା-ଦାରୁହା।
ଉଁ- ହୁଁ- ଦାଢୁଆ ସେ ଦାଢୁଆ କରିବା ପାଇଁ କେତ୍ ଏତେ ସମୟ ଲୋକଙ୍କୁ ଲାଗୁଚି କିନ୍ତୁ ଆମେ
କିନ୍ତୁ ସେଇଟା ଆମର କଣ କହିଲ ପୁରା ପତଳା ମଝିଟା ଆମର କେମିତି କହିଲ ନାଇଁ ଏମିତି ସିଧା ପନିକି ନୁହଁ ଆମର ଏମିତି ବଙ୍କେଇ ଟାଇପ୍ ର ପନିକି ବଙ୍କ୍ ଙ୍କେଇଲା ଟାଇପ୍ ର। ମାନେ ଏମିତି ଉପୁରୁ ଏମିତି ଗୋଲେଇ ହେଇକି ଥିବ ମଝିଟା ଏମିତି ପସ୍ କିନି ପସିଯିବ ସେଇଟା ପୁରା ପ ପତଳା ସେଇଟା ପୁରା ମାନେ ଦା ରେ ଦାଆରେ ତାକୁ ଘସା ହେଇକି କରାହେଇଥିଲା। ସେଥିପାଇଁ କି ନହେଲେ ବାହାରକୁ ନେଇଗଲା। ଆମର ଗୋଟେ ମେସିନ ବି ଥିଲା ଯୋଉଥିରେ ଜାଣିଛ ଲୁହା କଟା ହେଲେ ଯୋଉ ନିଆଁ ବାହାରେ ଏମିତି
ହଁ ହଁ।
ହୁଁ ସେଇଥିରେ ବି ଆମେ ଘଷି ଦେଇଥିଲୁ ଥରେ। ଦାଆ ରେ ଆଗରୁ ବାଡେଇ ବାଡେଇକି ଚେପା କରା ହେଇକି ତାକୁ ଘଷା ହେଇଥିଲା ଥରେ। ତାପରେ ତା ଦାଢ଼ ପଳେଇଲା ଯେମିତି ସେଇଥିରେ ଘଷି ଦେଇଯିବୁ ପୁରା ପତଳା ହେଇଯାଇଛି।
ଆଉ ରଜ ପାଇଁ କେମିତି ସପିଙ୍ଗ କଲ କଣ? ହ
ହଁ ରଜ ମୋର ରଜ ପାଇଁ ଆମର ତ ଏଥର ମରିଛନ୍ତି। ତ ମୁଁ କରିନି କିଛି ମାନେ ମୋ ବର୍ଥଡେରେ ଏବେ ମୋ ସାଙ୍ଗ ମତେ ଗିଫ୍ଟ ଦେଇଥିଲା ତ ଦିଟା ଡ୍ରେସ ଗିଫ୍ଟ ଅଛି ଆଉ ତି ଇୟର ରଙ୍ଗସ୍ ବଡ ବାଲା। ଆଉ ଆଉ କଣ ଏଇ ଯୋଉ ହାତରେ ଚୁଡି ବି ସବୁ କିଛି ଗିଫ୍ଟ କରିଦେଇଛି ମାନେ ତିନିଟା ଡ୍ରେସ ଏମିତି ଗିଫ୍ କରିଦେଛି ସେଟା ରଜରେ ମୁଁ ପିନ୍ଧେି ଆଉ କିଣା କିଣି ଯାଇଁ କରୁନି। ଆଉ କିଛି ଏଇ ବର୍ଷ ବି ତ ଆମର କିଛି କିଣା ହବନି ତ ସେଥିପାଇଁ କିଣିନି ଆଉ ସେଗୁଡା ସେଗୁଡା ଥରେ ଥରେ ଟିକେ ଟିକେ ପିନ୍ଧିଥିଲି ରଜରେ ସେଇଟା ପିନ୍ଧିଦେବୀ ଆଉ ମାନେ ଟିକେ ଟିକେ ହଁ। ସେ ବାର୍ଥଡେ ଟାଇମ୍ ରେ ଏମତି ଟି ଏମତି ଜଣେ ଟ୍ରାଏଲ କରନ୍ତିନି ସେମିତି ପିନ୍ଧିଲି ଆଉ। ତାପରେ ସେଗୁଡା ପିନ୍ଧିଦେବି ଆଉ। ଯଦି ହବ ମୁଁ ରଜରେ ଆସି ପରେ ଆସିବ ମୁଁ ଟପ୍ ପ୍ୟାଣ୍ଟ ଅନଲାଇନ ମଗେଇଦେବି। ମୋର ଯଦି ଆ ଆସିନଥାଏ ଯୋଉଟା ମୋର ମୁଁ ପରେ ମଗେଇଦିଏ। ମୁଁ ଏବେ କହିନି ତ ମଗେଇନି ମୁଁ ପରେ ମଗେଇଦି ମୁଁ କେବଳ ଟପ୍ ଫପ୍ ମଗେଇଦିଏ ଏମିତିରେ ବି ମୁଁ ଅ କୋଉ କୋଉ ଆପ ରୁ ସବୁ ଭଲ ଭଲ ଆପ ରୁ ଯେମତି ସିନ୍ ଆପ। କି ମେସୋ ମେସୋ ସିନୁ ସବାନା କି ସିନ୍। ଏଇସବୁ ମଗାଏ।
ଆଉ ସେଟା ମଗେଇଦବ ହବ। କିଛିଟା ମଗେଇଦବ ଆଉ।
ହଁ ମୁଁ ମଗେଇଦେବି ବାବା ମୁଁ ଆଣିନି ଏବେ ଟାଇମ ପଳେଇଲାଣି। ତ ମାନେ ମୁଁ ତ ସେଇଟା ପିନ୍ଧିଦେବି ନା କାହିଁକିନା ସେଇଟା ମୋର କୁର୍ତ୍ତିୀ ଅଛି ଫ୍ରକ୍ ଅଛି ସବୁ ଅଛି ତ ସେଥିପାଇଁ ମଗେଇନି। ସେଇଗୁଡା ହିଁ ସବୁ ଆଇଛି ଟପ ଗୁଡା ମଗେଇବି ଆଉ। ଆଉ ତମର କଣ ଆଣିଛ?
ମୁଁ ଆଣିଛି ଶାଢୀ ବି ଆଣିଛି ଆଉ ଗୋଟେ ସମ୍ବଲପୁରୀ ଗୋଟେ କୁର୍ତ୍ତିୀ ଆଣିଛି।
ତମେ ଶାଢୀ ପିନ୍ଧ?
ହୁଁ।
ଉହୁଁ ହ। ମୁଁ ବି ଶାଢୀ ପିନ୍ଧିବି ନର୍ମାଲି ମାନେ ମୁଁ କିଣା ହେଇନି କିଛି ଶାଢୀ ମୋର। ମାମାଙ୍କରେ।
କାରଣ ନା ଫେରୱାଲ କୁ ପିନ୍ଧିବାକୁ ପଡୁଛି।
ହଁ ତମର ପ୍ଲସ ଥ୍ରୀ ହେଇଗଲାଣି ନା ହଁ ଫେରୱାଲେ ଆମର ମୁଁ କେବେ ଆମ କଲେଜରେ ଫ ଫେରୱାଲେ ୟା ଫମ୍ପସ ଫମ୍ପସନ୍ କିଛି ଯାଏନି ଆମର ତ ଗଲସ୍ ମୁଁ ଗର୍ଲସ ବାଲା କଲେଜ ରେ ପଢୁଥିଲି। ତାପରେ ସେଠି ବେଶୀ ଯିବାକୁ ମତେ ଇଚ୍ଛା ହୁଏନି ମୁଁ ବେଶସି ଯାଏନି କଲେଜ କି ମାନେ ଫଙ୍କସନ ବି ଆର୍ଟେନ୍ କରେନି।
ତ ଆମର ସେଇ ଟାଇମ ରେ ପିନ୍ଧିବାକୁ ପଡୁଛି ଶାଢୀ। ଆରେ ବନେଇବାକୁ ପଡିବ ଆଉ କିଛିଟା ବି କିଣିବାକୁ ପଡିବ ଆଉ କେଜା
ଏବେ ଏବେ ମୋର ପ୍ଲସ ଥ୍ରୀ ହବ।
ହୁଁ ମତେ କହ ଆଣିଛୁ ତିନି ହଜାର ଟଙ୍କା ଗୋଟେ ଶାଢୀ ଆଣିଛିି। ହଁ ଘରେ କହିଲେ ଭିକାରୀ କରିଦବୁ ଆମକୁ।
ମୋର ଯୋଉଟା ଗିଫ୍ଟ ମିଳିଛି ସେଟା ହଉଛି ଅମ୍ବରରୁ। ଅମ୍ବରୁ ଆସିଛି ଅମ୍ବରର ତ ସବୁ ହାଇ ପ୍ରାଇସ୍ ଗୋଟେ ଆସିଛି ପୁରା ପୁରା ହେଭି ବାଲା ଗୋଟେ ଅ କଣ କହିଲେ ସେଇଟା କୁର୍ତ୍ତିଟା ଗୋଟେ ହେଭି ବାଲା କୁର୍ତ୍ତି। ସେଇଟା ତ ପିକ ଦେବି ଆଉ ଗୋଟେ ଫ୍ରକ୍ ଆସଛି ଆ ଆଉ ଗୋଟେ ଜିନ୍ସ ଟପ ଗୋଟେ ଅଛି ଆ ଜିନ୍ସ ଆସିଛି ବୋଲି ମୁଁ ଆଉ ଟପ୍ କେତେଟା ମଗେଇଦେବି ଆଉ
ଓହୋ ଗୋଟେ ତିନି ହଜାର ନା ସାଢେ ତିନି ହଜାର ଟଙ୍କା ସେଇଟା ଆଣିଛି। ତାପରେ ବାଦ ଆଉ ବ୍ଲାଉଜ ବନେଇବାକୁ ପଇସା ଅଲଗା
ଉ ହୁଁ ହଁ ହଁ ଫେରୁୱଲ ପାଇଁ ଫେରୱାଲ ଡ୍ରେସ ଶାଢୀ ଏତେ ହେଭି ଦରକାର ନାହିଁ କି ଏତେ ଟଙ୍କାର ତ ଦରକାର ନାହିଁ ତମେ ଅନଲାଇନ ମଗେଇ ଦେଇଥାନ୍ତ। ଫେରୁୱଲ ତ ଏତେ ହେଭି ବାଲା ପିନ୍ଧନ୍ତିନି।
ତାପରେ ମ୍ୟାରେଜ ଫ୍ୟାରେଜ କୁ ପିନ୍ଧିବାକୁ ବି ଇଏ।
ଏଥିପାଇଁ ଏକାଥରେ ମଗେଇ ଦେଇଛାର କିନ୍ତୁ ତାକୁ ତ ଫେରୱାଲରେ ପିଧିକି ଯାଇପାରିବନି।
ଫେରୱଲ ପିନ୍ଧିବା ପାଇଁ ବି ଅଛି ମୋ ପାଖରେ ଆଭେଲେବଲ ଅଛି।
ହଁ ମ ମୋ ମାମାର ବହୁତ୍ ଶାଢୀ ଅଛି। ମୁଁ ହ୍ୱାଇଟ କଲର ର ବ୍ଲାଉଜ କିଛିିବି ମାନେ ଗୋଟେ ବ୍ଲାଉଜ ଏମିତି ମାନେ ସବୁ ଜାଣି ପିନ୍ଧିହେବ କେମିତିଆ କହିଲ ଯୋଉ କାଚ ବାଲା ବ୍ଲାଉଜ ନୁହଁ ମିରର ବାଲା। ସେମତିଆର ବ୍ଲାଉଜ ଯେତେ ବି ମାନେ କରିଦବ ମାନେ ଗୋଟେ କରିଦେଲେ ସବୁଥିରେ ପିନ୍ଧିପାରିବେ। ସେମିତିଆ କରିଦେଲେ ହବ। ମୋର ମୁଁ ଯେତିକି ବି ପିନ୍ଧେ ମାମାର ଶାଢୀ ମୋର ସବୁ ବ୍ଲାକ ଗୋଟେ ବ୍ଲାଉଜ ଅଛି ଗୋଟେ ଭେଲଭେଟ ର ସେଇଥିରେ ମୁଁ ସବୁ ପିନ୍ଧେ ନହେଲେ ଆଉ କିଛି ଗୋଟେ ଛୋଟ ବାଲା ଟପ୍ ଅଛି ମୁଁ ସେଇଥିରେ ପିନ୍ଧେ।
ମୋର ଛଅ ସାତ ହଳ ଶାଢୀ ଅଛି।
ମୋ ମାମାର ଶାଢୀ ମୋ ମାମା ଏଇ ସବୁ କିଣେ ମୋରି ପାଇଁ ମାନେ ସବୁ ରଖିଦିଏ କି ତୁ ପିନ୍ଧିବୁ ମାନେ ମମି ତର ତ ଏମିତି ୟୁଜ କରେନି। ମତେ ଯୋଉ ଶାଢୀ ଗୁଡା ଭଲ ଲାଗେ ମୁଁ ତାରି ପାଇଁ ଅର୍ଡର କରେ। ମାମା ପଇସା ଦିଏ ତ ମୋ ଯେତେବେଳେ ପିନ୍ଧିବାର ଇଛା ହୁଏ ମୁଁ ଏନ୍ତି ଫ ଫଟ ଉଠାଏ ପିନ୍ଧିକି କୁଆଡେ ଯାଏ ଫଟୋ ସୁଟ ପାଇଁ ଓନ୍ଲି ଆଉ କୁଆଡେ ତ ଏମିତି ଯାଏନି? ନେଲେ ମୋ ମମି ସବୁ କିଣିଦଉଛି ମମି ଏତେ ମମି ନହଲେ ମୁଁ ମମିର ବହୁତ ସାରା ପାଟ ଫାଟ ଅଛି ନା ମମି ସେ ପାଟ ବାଟ କୁଆଡେ ଗଲେ ପିନ୍ଧିବ ଏମିତି ନର୍ମାଲ ଶାଢୀ ପିନ୍ଧେ ଯେ ଯୋଉ ସିଲ୍କ ବାଲା ଶାଢୀ ଗୁଡା ସେଇଗୁଡା ସବୁ କିଣିକି ରଖିଥି ବେଳେ ବଳେ ଯଦି ପିନ୍ଧିଥିବ ପିନ୍ଧିଥିବ କହିବ ତୁ ତ ଏଗୁଡା ପିନ୍ଧିବି ବଡ ହେଲେ ବାସ ବ୍ଲାଉଜ ଗୁଡା ଖାଲି କହିବ ତୁ ଏମିତି ବ୍ଲାଉଜ ଗୋଟେ କପଡା ଆଣି ତାର ସେମ କପଡାରେ ଆଣି ବନେଇ ଦଉ କି ଯାହାବି ଆଉ। ତ କିନ୍ତୁ ବ୍ଲାଉଜ ଟା ବନେଇଥାଏ। ଯୋଉଟା ପିନ୍ଧେ ତା ବ୍ଲାଉଜ ଟା ବନେଇଥାଏ। ସବୁ ତ ମୁଇ ପିନ୍ଧିବି ସେଇଥି ପାଇଁ।
ନା ମୁଁ ଶାଢୀ ଏବେ ଆଣିଚି। ଆଉ ଗୋଟେ ସମ୍ବଲପୁରୀ ଟେ ଆଣିଚି। ସମ୍ବଲପୁରି ଟା ତ ବହୁତ ଟଙ୍କା ପଡେ ନା କ?
ହୁଁ ତମର ରଜ ସେଠି ବୋଧେ ପଡିବ ନା ସବୁ ମେଳା ପଡିବ ଟି? ମେଳା ପଡ଼ିବ? ହୁଁ।
ଆଛା।
ହୁଁ।
ମେ ଆସିବ।
ହୁଁ?
ତୁମେ ଆସିବ।
ହୁଁ ଆମର ତ ଏଠି ଭେଳା ବୁଡିଚି ଏଠି ଫ୍ରିରେ ଆମର ଇଣ୍ଡୋର ଭିତରେ ଫ୍ରି ରେ ବୁଡିଚି ଖାଲି ମାନେ ଏମିତି କେମିତି କହିଲ ମେହେନ୍ଦୀ କରିହେବ ଆଉ ଏମିତି ଫୁଟ ମସାଜ ହେଡ ମସାଜ। ଉଁ ମାନେ ସମସ୍ତେ ସବୁ କିଛି ଷ୍ଟଲ ପକେଇ ପାରିବେ। ଯିଏ ଯାହାବି କି ମାନେ ଆଉ ଆଉ ଶାଢୀ ଷ୍ଟଲ ହଉ ଏମିତି ରଜରେ ଯାହା ଯୋଉ ସବୁ ସପିଙ୍ଗ ନେଲ୍ ଏକ୍ସଟେନ୍ସନ ନେଲ୍ ପଲିସ୍ ଇଏ ସିଏ ସବୁ ଏଗୁଡା ସବୁ ଏକ୍ସେସରିସ ଜିନିଷ। ଆଉ ତାପରେ ଏମିତି ସବୁ କିଏ କଣ ମସାଜ କରିଦେଲା କି ଯାହାବି ଏମିତି ସବୁ ଏମିତି ସବୁ ପଡିଚି ଆମର ଏଥର। ଏଇ ଏଥରକ ହିଁ ଫାଷ ଟାଇମ ଆମର ଇନଣ୍ଡୋର ଭିତରେ ପଡିଚି ମାନେ ଦୂର ଦୂରରୁ ଲୋକ ମାନେ ସ୍ତ୍ରୀ ଲୋକମାନେ ଆସିିକି କରୁଚନ୍ତି।
ଆଉ ହଉ।
ହୁଁ ନହେଲେ ଆମର ସବୁ ବର୍ଷ ପଡେ ରଜରେ ସବୁଠି ଇଏ ପଡେ ଏ ଆସି ପଢୁଚନ୍ତି ଆଉ ସେମିତି ପଡିଚି ଆଉ। ହୁଁ।
ଫାଙ୍କା ଅଡିଓ
ତମର ବି ସେମିତି ପଡୁଥିବ।
ନା ନା ଆମର ଦୋଳି ଫୋଳି ପଡିଚି। ଦୋଳି କେତେ କେତେ ଆମ ଏପଟ ଏରିଆରେ
ଦୋଳି ପଡ଼ି ନଥାଏ ସେଇଟା ଆ ତାହେଲେ ତମର ତାହେଲେ ସେପଟେ ମାନେ ସାହି ଭିତରେ ସମସ୍ତେ ଦୋଳି ଲଗଉଥିବେ ମାନେ ସାହି ଭିତରେ ଉମ କରିଥିବେ ଚାନ୍ଦା ଫାନ୍ଦା ଆଦାୟ କରିକି
ରଜ ମହୋତ୍ସବ। ମାନେ ବହୁତ ସାରା ଦୋଳି ବହୁତ ସାରା ଦୋଳି ପାଁଶହ ଛଅଶହ ଦୋଳି ଉପରେ।
ନାଇଁ ସେମିତି ହୁଏନି। କିନ୍ତୁ ଆମର ଏଠି କେମିତି କହିଲ ମାନେ ଏମତି ପଡିଆରେ ଏମିତି ଦୋଳି ଲଗେଇଥିବେ ଆଉ ଯେମ ଦହିବରା ଗୁପଚୁପ୍ ଚାଟ ଆଇସ୍କ୍ରିମ ଏମତି ଇଏ ଖାଲି ଏତିକିରେ ଷ୍ଟଲ ପଡିଥିବ ରାତି ଯାକ ପଡିଥିବ ଖାଲି ଦୋଳି ଝୁଲିବ ଆଉ ଆଉ କଣ କହିଲ ମାନେ ଏଇ ଯୋଉ ଭାଲୁ ଟାଇପ ର ଯୋଉ କଷ୍ଟ୍ୟୁମ ପିନ୍ଧିକି ଆସନ୍ତିନି ତାଙ୍କ ତାଙ୍କ ମାନଙ୍କ ସହିତ ଫଟୋ ଉଠେଇବା ପାଇଁ ସେଇଟା ପଡିଥିବ। ଆଉ ଏମତି ଖାଇବା ଆଉ ଏମିତି ଯଦି। ମତେ ବି ସେଇଟା ଡର ଲାଗେ ହଁ ତାପରେ ସେଇଠି ଯିଏ ଯାହା ଲୋ ଲୋକମାନେ ପକେଇଥାନ୍ତି ଆଉ ନିଜ ନିଜ ଷ୍ଟଲ ଯିଏ ଯାହା ପକେଇ ପାରିବ କିନ୍ତୁ ଏମିତି ପଡ଼ିଆରେ ଚାରି ପାଞ୍ଚଟା ପଡିଆରେ ଖାଲି ଏମିତି ତୋଳିଲେ ହିଁ ଏମିତି ଖାଇବା ଏୟା ଅଧିକା ପଡେ ଆଉ ଅଖେ ସେମିତି ଆଉ ପାନ ବି ପଡେ। ପାନ ଇଏ ସିଏ ଏଉଡା।
ଏପଟକୁ କେବେ ଆସିବ ହେଲା ଅ ପାଞ୍ଚଶ ଛଅଶ ଶ ଟା ଦୋଳିକି ଦେଖିବ ପାଖାପାଖି ସବୁ ଯାଉଥିବ ହେଲା ଗଛ ପାଖରେ ଆସୁଥିବ କିନ୍ତୁ କିଛି ବାଜୁ ନଥିବ କୋଉଠି ବାଜିବନି ତମେ ପାଇବନି।
ହଁ ମତେ ବି ସେ ଦୋଳି ମତେ ଭଲ ଲାଗେ କିନ୍ତୁ କଣ କହିଲୁ ସିଏ ମୁଣ୍ଡ ବୁଲାଏ।
ଏକା ସହିତ ପାଞ୍ଚଶ ଛଅଶହ ଟା ଦୋଳି।
ହଁ ବା ଆମେ ଝିଅ ମାନେ କେବଳ ଦୋଳି ଟାଇମ ରେ ହି ଖେଳିପାରିବା ଅନ୍ୟ ଟାଇମ ରେ ତ
ସେଇ ବା ସେଥିପାଇଁ କହୁଛି ଆସିବ ହେଲା।
ହଁ ଏତେ ବାଟ ହେଲାଣି ଯେ ସେଇଆ ଟେନ୍‌ସନ୍। ଖରାରେ କୁଆଡ଼େ ଯିବାକୁ ଇଛା ହିଁ ହଉନି।
ଆ ଆସିବ ଆମ ଘରେ ବୁଲିକି ଯିବ।
ହଁ ଯିବା ମୁଁ ଦେଖେ ପଚାରିବି ଆଉ, ଏ ତୁ ପ୍ରତାପ ନଗର ହେଲାଣି ନା ଏତେ ବାଟ ଅ ହଉଛି କାଲି ଆମର ଗୋଟେ କାମ ଥିଲେ ଏମତି ବୁଲିୟାକୁ ଏମତି ଯାଉନା। ମୁଁ ଦିଦିଙ୍କି ଛାଡି ଥିଲେ ଯାଇଥିଲି ଆଉ କଅଁ ଗୋଟେ ପାଇଁ ଯାଇଥିଲେ ଏମିତି ବୁଲିୟାବୋଲି ହଁ ମୁଁ କ୍ୟାଫେ ଯାଇଥିଲୁ ସିଏ ଗୋଟେ ସେତିକି, ଆଉ ନହେଲେ ବୁଲାବୁଲି, ବୁଲା ବୁଲି ଏମିତି ଯାଉ କ କଇଲେ ଲିଙ୍ଗରାଜ୍ ମନ୍ଦିର ଉଁ ବସ୍ ରେ ଯାଉ ଉଁ ଯା ଧାକୁଲେଇ, ହଁ ସେଇଠିକି ତମ ଘର?
ସେଇଠି ଆରେ ସେଇଠି ରଜ ହୁଏ, ତାପରେ ଜାଣିଥିବ ସ୍ଵସ୍ତି ଭବନ ହେରିକା?
ସେଇଠିକି ଆସିବ କି ଧାକୁଲୁ ଏଠି।
ହୁଁ।
ଏଇଠୀକି ଆସିବାର ଅଛିି କି? ମୁଁ ବି ସେଠିକି ଯିବି ସେଇ ଧାକୁଲେଇ ତ ଆମ ଘର ପାଖାପାଖି।
ହଁ ହଁ ଆସିବ ଆଉ।
ହଉ ତମେ ଆଇଲେ ମତେ କହିବ ଆଉ, ଢ଼ ଢାକୁଲେଇ ମୋ ମାମୁଁ ଘର ପାଖାପାଖି।
ହ ମାସ୍ତି କରିବା ଆଉ।
ହଁ ତମେ ଆ ତମେ ତ ସେଇଠିକି ଆସ ଟି ତମେ ଆସିଲେ ମତେ କହିବ ଆଉ। ମୁଁ ଯିବି ହାରି ଆଉ।
ଆଉ ଆସିଲେ ଆମେ ଗାଡ ନେଇଯିବା ବଟନିକାଲ ଗାର୍ଡେନ ବୁଲିକି ଆସିବା ଆଉ।
ହୁଁ ତମେ କୋଉଥିରେ ଆସିବ?
ଗାଡ଼ିରେ।
ଗାଡିଯ ତମେ ଚଲେଇକି ଆସିବ ନା?
ମାମା, ମୁଁ ଶିଖି ନେଇନା, ହଁ।
ମାମାଙ୍କ ସହିତ ଆଇଲେ, ତମେ ଆମ ସହିତ କେମତି ଯିବ?
ହାଁ।
ତ ମାମା ସହିତ ଗାଡି ରେ ଆଇଥିବ ଆମ ସହିତ କେମତି ଯିବ?
କିଛି ଅସୁବିଧା ନାହିଁ।